ହ୍ୟାଲୋ।
ଆଜ୍ଞା କୁହନ୍ତୁ?
କଣ କରୁଥିଲେ?
ଏଇ ଥଣ୍ଡା ପାଗ ଦେଇଚି ତ ବାହାରେ ବସିଛି ଆଉ ଆପଣ?
ମୁଁ ଏଇ ରୁଷେଇ ର ପି ପ୍ରିପାର କରୁଚି ଆଉ ସବୁ ଅଟା ଫଟା ଦଳିଚି ତରକାରୀ କାଟୁଚି। ତାପରେ ଏଇ ସ୍କୁଲ ଅଛି ସ ସଖାଳୁ ସବୁ ଆଗରୁ ରାତିରୁ ସବୁ ରେଡି କରିକି ରଖିଦିଏ ନା ସକାଳ ଛଅଟା ହେଲା ବେଳେ ଝିଅ ପୁଅ ସବୁ ଇସ୍କୁଲ ଯାଉଛନ୍ତି। ଆଉ ରାତିରୁ ସବୁ ରେଡି କରିକିରି ରଖିଲେ ସକାଳୁ ପୁଣି ଟିଫିନ ବନେଇକି ଦବାକୁ କୁ ପଡେ
ପିଲାମାନେ ମାନେ କେତେବେଳେ ଯାଉଚନ୍ତି କି ମାନେ ପଢିବା ପାଇଁ?
ଟା ହେଲା ବେଳକୁ ସେମାନେ ସ୍କୁଲ ପଳେଇ ଯାଉଚନ୍ତି। ତାଙ୍କର ପ୍ରାଇଭେଟ ସ୍କୁଲ ତ ସେଇଥିପାଇଁ ସେମାନେ ସଖାଳୁ ପଳେଇ ଯାଉଚନ୍ତି ଆଗରୁ କଣ ଥିଲା ଆମେ ଯେତେବେଳେ ପାଠ ପଢୁଥୁଲୁ ଦଶଟା ଚାରିଟା ସ୍କୁଲ ହଉଥିଲା ନା? ତେଣୁ ମାଁ ମାନଙ୍କର ଏତେଟା ଅସୁବିଧା ହଉନଥିଲା। ଆଉ ଏବେ ତ ସବୁ ସଖାଳେ ସ୍କୁଲ ହେଇଯାଇଛି ଆଉ ଖରା ବର୍ଷ ର୍ଷା ଥଣ୍ଡା ସବୁଥିରେ ହିଁ ସଖାଳେ ଇସ୍କୁଲ ଅଛି।
ଆଚ୍ଛା। ଆସୁଛନ୍ତି କେତେବେଳେ ଫେରିକି?
ସେଇ ଦିଟା ହେଇଯାଉଛି।
ବସ୍ ନେବା ଆଣିବା କରୁଛନ୍ତି କି ଆପଣ ନିଜେ ଯାଉଛନ୍ତି?
ହୁଁ ଅଟୋ କରିଦେଇଚୁ ଅଟୋ ରେ ଦି ଜଣ ଦିଟା ଅଲଗା ସ୍କୁଲ ରେ ଦି ଜଣ ପଢନ୍ତି ତ। ଦିଇଜଣଙ୍କର ଅଲଗା ଅଲଗା ଅଟୋ କରି ଦେଇଚୁ।
ଅ ସେଥିରେ ଯାଉଚନ୍ତି ସେଥିରେ ଆସୁଚନ୍ତି ଆଉ।
ହଁ ମେନ୍ ହେଲା ମୁଁ ଏତେ ସମୟ ବାହାର କରିକି ଯାଇପାରିବି ନ ପାରିବି ପୁଣି ବର୍ଷା ଫର୍ଷା କେତ୍ କେତେବେଡେ ହବ ପିଲାମାନଙ୍କୁ ଆଣିବାକୁ ଅସୁବିଧା।
ହଁ ସବୁବେଳେ ବି ଆଉ କଣ ଯାଇହବ କେତେବେଳେ କାମ ପଡିଯାଉଥିବ।
ଆଜ୍ଞା, ସେଇଥିପାଇଁ ଦେଇଦେଲା ମାନେ ଆପଣ ନିଶ୍ଚିନ୍ତ ରହିବେ। ସେ ସମୟରେ ଆସିକି ନେଇ ବିି ଯିବେ ପୁଣି ସମୟରେ ଆସିକି ଛାଡି ବିି ଦେଇଯିବେ। ଆଉ - - ଆଜି କାଣୁ ବର୍ଷା ଫର୍ଷା ହେଇଚି।
ବର୍ଷ ତ ଦିନ ସାରା ହିଁ ହେଉଚି ଆଉ। ଆପଣଙ୍କର ସେଠି?
ହଁ, ଆମର ବି ଏଇଠି ସେମିତି ଦିନ ସାରା ବର୍ଷା ହଉଚି। ଆଉ ଦିପରେ କେ କେତେବେଡେ କେମତି ଟିକେ ମେଘ ପକଉଚି କେତେ ରେ ଖରା ଦେଇ ଦଉଚି। କପଡା ଫପଡା ଶୁଖେଇଲା ବେଳକୁ ହଇରାଣ। ଖାଲି ପକଉଥିବେ, ପୁଣି ବର୍ଷା ଆସିଗଲେ ପୁଣି ନେଇକି ଆସୁଥିବେ।
ଓହ, ବାହାରେ ଶିଖ ମାନେ ଶିଖଉଚନ୍ତି ବୋଧେ ଲୋକ- -
ହଁ, ଟିକେ ଆମର ବାଲକନି ସାଇଡ ଟା ଗୋଟେ ଛାଡି ଚନ୍ତି ତ- - ସେଥିପାଇଁ ସେଠି ଅଛି ଆଉ। ସେଇଠି ସବୁ ଶୁଖାସୁଖୀ କରୁଚି। ଛାତ ଉପରେ ବି ଜାଗା ଅଛି। କିନ୍ତୁ ଚାରି ତାଲା ତ ଏତେଟା ଯିବା ଆସିବା କରିଆ - - କୁ ଟିକେ କଷ୍ଟ।
ହୁଁ, ଖରା ହେଉଥିବ ଯଦି ମାନେ ଯାଇକି ଶୁଖେଇଦେବେ ଶୁଖିଗଲେ ନେଇ ଆସିବେ ବ ର୍ଷା ହଉଚି ଏତେ ଥୋର ଯିବା ଆସିବା କଲେ।
ହଁ। ତାପରେ ଏମିତି ଯିବା ଆସିବା କରିବେ ପୁଣି ସିଡି ରେ ଆଉ ତ ମାନେ ଆଗ ବଳକା ସବୁ ଶୁଦ୍ଧ ମଣିଷ କୁହନ୍ତିନି କି ଭଲ ଖାଇବାର ଖାଉଥିଲେ ଆଉ ସସ୍ଥ ଥିଲେ। ଆଉ ଏବେକାର ଯୋଉ ଖାଇବା ପିଇବା ସାର ଦିଆ ଖାଇବା। ଏତେ ଆମର ଏତେ ଆଉ ବଳ ବି ନାହିଁ ଆମେ ପାଞ୍ଚ ଥର ଛାତ ଉପରକୁ କୁ ଉଠା ଉଠି କରିପାରିବ ବୋଲି।
ହଁ, ଏବେ ମାନେ ସବୁ ମାନେ ସାର ଫାର ପଡୁଚି ବା।
ଆଜ୍ଞା। ସବୁ ସାର ଦିଆ ଜିନିଷ ଖାଇକି ଆଉ କଣ କରିବା ଆଉ। ଆଉ ଘର ଯେମିତି ଗାଁ ଘର ହେଇଚି ଯେ ହଁ ଟିକେ ଜାଗା ଥିବ ସେଠି ଆପଣ ଟିକେ ଚାଷ ବାସ କରିକି ଖାଇବେ, ଆଉ ସହରରେ ତ ସେମିତି କିଛି ଇଏ ନାହିଁ ଆଉ ସୁବିଧା ନାହିଁ। ଏଇ ଆପଣ ସେଠି କଣ କିଛି ବାଡିରେ ଲଗା ଲଗି କରୁଚନ୍ତି ମା ଆା ସବୁ ଘରେ।
ମାନେ ଖାଇବା ପାଇଁ ଲଗା ହେଇଚି ବହୁତ କିଛି ଲଗା ହେଉଚି। ଏମିତି କିି ଭେଣ୍ଡି, ବାଇଗଣ ଆଉ ବରୁଗୁଡି। ସେ ଯେଉଁ ଦେଶୀ ବରବୁଡ଼ି ଆଉ ସେ ଯେଉଁ ଦୋକାନରେ ମିଳେ ସେ ଖାଉଟିି ବରବୁଡ଼ି ସେଇଟା ବି ଲାଗିଚି। ଆଉ ପୋଇ ବି ଲାଗିଚି, ଜହ୍ନି ଲାଗିଚି ଲଙ୍କା ବି ଲାଗିଚି। ମାନେ ନିଜେ ଖାଇବା ପାଇଁ ଯେତିକି ପ୍ରତିଦିନ ଆବଶ୍ୟକ ପ୍ରାୟ ଲାଗିଚି ଆଉ।
ହୁଁ। ସେତକ ତ ମାନେ ନିଜେ ଖାଇଲା ମାନେ ମୁତାବିକ ସବୁ ଚାଷ କରୁଚନ୍ତି। ଆଉ ସେତିକ ଆପଣ ଖାଇପାରୁଚନ୍ତି। ଆଉ ସହରରେ ରହିଲେ ତ ସେତିକ ସବୁ ଜାଗା ନାହିଁ। ଚାଷ ବାସ କରିବେ ତଥା ପି ମାନେ ଆମେ ଚେଷ୍ଟା କରୁ ଛାତ ଉପରେ ଟିକେ ଆ ଖାଲି ଜାଗା ମାଟି ଫାଟି ସବୁ ସୁବିଧା ଥିଲେ- - ଆମେ ବି ଟିକେ ସେମିତି ଚାଷ ବାସ କରୁ ଆଉ।
ହଁ ଆମର ବି ମାନେ ଗାଁରେ ବି ଏଠି ମାନେ ଜାଗା ବି ଟିକେ କମ୍ ଅଛି ଆମର ଯୋଉଠି ଘର ଅଛି। ତ ଛାତ ଉପରେ ଆମର ସବୁ ମାନେ ଯୋଉ ଲଙ୍କାଗୁଡା ସେଇଗୁଡା ଛାତ ଉପରେ ଲଗେଇ ଦିଏ ଲଙ୍କା ଆଉ ବାଇଗଣ।
ଆଚ୍ଛା ହଁ ଛାତ ଉପରେ ବି ଭଲ ଚାଷ ହଉଚି ମାନେ ହଁ ଆପଣ ଯେମିତି ଘରର ସବୁ ପରିବା ଚୁପା ସବୁ କାଟିକି ଯୋଉ ଆମେ ସବୁ ପକେଇ ଦଉଚୁ। ସେଇଗୁଡା ସବୁ ଆପଣ ଗୋଟେ ବ ଜାଗରେ ରଖିକି ସେଇଟା ଗୋଟେ ସାର ହେଇ କି କାମ ଦଉଚି। ମାଟି ସାଙ୍ଗରେ ତାକୁ ମିଶେଇ ଦେଲେ ସେ ଗୋଟେ ଭଲ ସାର ହଉଚି।
ହାଁ। ଗାଁ ରେ ବି ମାନେ ଯୋଉ ଗୋବର ବି ମିଳିଯିବ ଭଲ ସାର ଭାବେ।
ଗୋବର ବି ଅଛି ଆ ଗାଈର ଗୋବର ତ ଭଲ ମାନେ ଚାଷ ପାଇଁ ଭଲ ଆଉ।
ଉଁ।
ଏଇ ଆପଣ କୁଆଡେ ବାହାରକୁ ବୁଲାବୁଲି ଯାଇଚନ୍ତି ଓଡିଶା ବାହାରକୁ କୁଆଡେ? ଓଡିଶା ଭିତରେ କୁଆଡେ?
ହଁଁ ଯାଇଛୁ ବାହାରକୁ ମାନେ ବାଙ୍ଗାଲୋରରେ ମଉସା ମାଉସୀ ରୁହନ୍ତି ତାଙ୍କ ପା ମୁଁ ଯାଇଥିଲି। ଆଉ ଏପଟେ କୋଲକାତା ଯାଇଛୁ ଆଉ ଛତିଶଗଡ।
ଉଁ କଲିକତାରେ ଯାଇଚନ୍ତି ଇଏ ଆମର ଯୋଉ କଲିକ ଭିତରେ ଅଛି ଯୋଉ ମା ଦକ୍ଷିଣେଶ୍ଵର କାଳୀ ମା ଦର୍ଶନ କରିଛନ୍ତି?
ନାଇଁ ନାଇଁ ସେ ଛୋଟ ବେଳେ ଯାଇଥିଲି ନା। ତ ସେଠି କୋଲକାତାରେ କୋଉଠି ମାନେ ରୁହ ରହୁଥିଲେ ଯେତେବେଳେ ଟ୍ରାନ୍ସଫର ହେଇନଥିଲା ମୋଉ ମୋର ସେଇଠି ହେଲି ଆଖପାଖ ବୁଲାବୁଲି କରିଛି। ମୋର ମନେ ବି ନାହିଁ ଏତେ ଏପଟେ ଯାଇଥିଲି।
ହୁଁ ହୁଁ। ଏବେ ତ ସବୁ ଚେଞ୍ଜ ହେଇଗଲାଣି ଆଗରୁ ସବୁ ଯାଇଥିବେ ଯେତେବେଳେ ଟିକେ ଅଲଗା ଦେଖିଥିବେ।
ହଁ ଏବେ ସବୁ ମାନେ ସବୁ ତ ଚେଞ୍ଜ ହେଇଗଲାଣି।
ହୁଁ ମାନେ ପ୍ରଥମ ଥର ଯୋଉ ଜାଗାକୁ ଯାଇ ଥିବେ ଆଉ ଦଶ ବର୍ଷ ପରେ ସେ ଜାଗାକୁ ଯିବେ ଯେତେବେଳେ ସେତେବେଳେ ପୁରା ମାନେ ଅଲଗା ଦେଖାଯିବ ସେ ମାନେ ବୁଝିପାରିବେନି କୋଉ ଉଠୁ ଆମେ ଆସିଥିଲୁ ଏଇ ଜାଗାଟା କୋଉଠି ଅଛି ବୋଲି କି। ମାନେ ସବୁ ଏତେ ଶୀଘ୍ର ଶୀଘ୍ର ସବୁ ମାନେ ଉଁ ଚେଞ୍ଜ ହେଉଚନ୍ତି କହିବାର ନାଇଁ।
ଜାଗା ମାନେ ଚେଞ୍ଜ ହବାର କିଛି ନାହିଁ ମାନେ ଗଛ ପତ୍ର ସବୁ କାଟିକି ନଷ୍ଟ କରିଦେଇ
ଘର ଦ୍ବାର କରିକି ସବୁ ହଁ ଦିନ କୁ ଦିନ ସବୁ ଘର ବଢଉଛନ୍ତି। ଆମେ ଯା-ଯାଇଥିଲୁ ଥରେ ମୁମ୍ବାଇ ଯାଇଥିଲୁ। ଆମର ସେଠି ଆପଣ ଜାଣିଥିବେ ସମୁଦ୍ର ଭିତରେ ବ୍ରିଜ ହେଇଚି।
ହଁ ହଁ।
ସମୁଦ୍ର ଭିତରେ ବୋଧେ ବୋହୁତ ଲମ୍ବା ବ୍ରିଜ ମୋର ମନେ ପଡୁନି କେତେ କିଲୋମିଟର ହବ। କିନ୍ତୁ ପାଣି ମାନେ ଇଞ୍ଜିନିୟରି ମାନଙ୍କରୁ ଇଏ ଦେଖନ୍ତୁ ମାନେ ପାଣି ଭିତରେ ଭିତରେ ଆଉ ସେଇଟା କିଛି ଜଣା ପଡିବନି। ପାଣିର କିଛି ଶବ୍ଦ ବି ଆସିବନି। ଆଉ ଗୋଟେ ପୁଲ ଅଛି ଯୋଉ ଝୁଲା ହେଇକି ଅଛି ସେ ତାରରେ ଯୋଉ ଟାଙ୍ଗି ହେଇକି ଅଛି ଆପଣ ଟିଭି ଫିଭିରେ ଦେଖିଥିବେ। ସେଟା ଆମେ ଯୋଉ ପାଖରେ ଦେଖିଲୁ ଏତେ ସୁନ୍ଦର ଲାଗିଲା ସେ କି ସହର? ପୁରା ଯେମିତି ଫରେନ ଯେମତି ଆମର ବାହାରକୁ ଦେଶ ବାହାରକୁ ଯଉ ବୁଲି ଯାଆନ୍ତିନି? ସେମତି ଟାଇପ ର ଖାଲି ଘର କେତେ ମହଲା ଘର ମାନେ ଗଣିକି ସରି ପାରିବେନି। ଉପରେ କେତେ ମଲା ଘର ଆଉ ଲୋକମାନେ ସବୁ କାମ ମ ପାଉନାହାନ୍ତି ବେଳେ ସବୁ ସେ ବଡ ସହର ଗୁଡାକ ସବୁ ଦୌଡୁଛନ୍ତି ସେଠି ସବୁ କାମ ସୁବିଧା ଅଛି ବୋଲି।
ସେଇ ପା ସବୁ ବାହାରକୁ ପଳଉଛନ୍ତି।
ଆଉ ଯେହେତୁ ସବୁ ବାହାରକୁ ପଳେଇଲେନି ତାଙ୍କର ସବୁ ଜେନେରେସନ ଯେତେ ଗୁଡା ଥିବେ? ତାଙ୍କ ସେମାନେ ବି ସେମାନେ ଫ୍ୟାମିଲି ନେଇକି ସବୁ ପଳେଇ ଯାଉଛନ୍ତି। ଧୀରେ ଧୀରେ ଧୀରେ ଧୀରେ। ସେପଟେ ଗାଁ ଛାଡିକି ସହର ଆଡକୁ ସବୁ ମାଡି ଯାଉଛନ୍ତି।
ହଁ ପ୍ରାୟ ସମସ୍ତେ ପଳଉଛନ୍ତି। ପୁଣି ସେଇଠି ରହିଲା ପରେ ପୁଣି ଫ୍ଲାଟ ଫ୍ଲାଟ୍ ପଣି ସେଟେଲ ହେଇଯାଉଛନ୍ତି ଆଉ ଆସିବାର ନାହିଁ ବି।
ଆସିବାରେ ନାହିଁ। କିନ୍ତୁ ଯୋଉ ଗାଁ ର ଗୋଟେ ମାହୋଲ ଥାଏ ଯୋଉ ଗାଁ ର ଗୋଟେ ମାନେ କୁହନ୍ତିନି ସଂସ୍କୃତି। ତାର ଏଇ ଯେମିତି ରଜ ହେଲା ଇଏ ହେଲା ସବୁ ମାନେ ସବୁ ଗାଁ ଗୋଟେ ଗୋଟେ ଅଜ ଅଲଗା ହିଁ ମଜା ଥାଏ ସହରରେ ସବୁ। ପାଇବେ କିନ୍ତୁ ସେ ଯୋଉ ଗାଁ ରୋଟ ଶାନ୍ତି ବାତାବରଣ ଟା ଯୋଉ ଅଛି ନ କି? ପରିବେଶଟା ଯୋଉ ସେଇଟା ଆପଣ ପାଇବେନି।
ହୁଁ।
ଗାଁରେ ସବୁ ଲୋକମାନେ ଆଜ୍ଞା ହୁଁ। ସେ କହିବୁର ଆଜିିକାଲି ଦୂଷିତ ସବୁ ହେଇଗଲେଣି। ଗାଡିର ଯେତେ ଧୂଆଁ ସବୁ। ଆଉ ଗାଁରେ ତ ସବୁ ପୁରା ମାନେ ସନ୍ଧ୍ୟାବେଳ ଟାରେ ଆପ ଆପଣ ଗଛ ମୂଳରେ ଗୋଟେ ବସିବେ ଥଣ୍ଡା ପବନ ମାରୁଥିବ। କି ଶାନ୍ତି ଲାଗିବ କିନ୍ତୁ ସହରରେ ତ ସେ ଜାଗା ହିଁ ନାଇଁ ଯେ ଆପଣ ଯାଇକି ବାହାରେ କୁଆଡେ ବସିପାରିବେ। ସବୁ ନିଜ ନିଜର ଘର ଭିତରେ ବନ୍ଦ ହେଇକିରି। ହଁ ଲକ କରିଦଉଛନ୍ତି କିଏ କାହାକୁ ଆଖ ପାଖ ବି ଚିହ୍ନୁନାହାନ୍ତି।
ଏବେ ସବୁ ମାନେ ନିଜ ନିଜ ଘରେ ରହିବା ପସନ୍ଦ କରୁଛନ୍ତି।
ହଁ ସମସ୍ତେ ମାନେ ଏଠି ତ କି ଦୂରତା ସବୁ ଇଏ କରୁଛନ୍ତି ଆଉ। କିନ୍ତୁ ଗାଁରେ ସବୁ ଦେଖିବେ। ଏ ସବୁ ମାନେ ଗୋଟେ ଜାଗାରେ ମିଶିକି ଯେମିତି କିଛି ପର୍ବପର୍ବାଣୀ ହେଲା। ହେଲା ସବୁ ମିଶିକି ସବୁ ପାଳନ କରୁଛନ୍ତି।
ହଁ।
ଗୋଟେ ମୁଁ ଖାଇବି ଗୋଟେ ତମେ ଖାଇବ। ଆଉ ତାହେଲେ ରାତିକା ଖାଇବାରେ ଖିଆ ହେଇଗଲାଣି ନା ବନେଇ ସାରି ନାହାନ୍ତି ମମି?
ହଁ ବନା ସାରିଲାଣି ଆଜି ବନା ହେଇଛି ରୁଟି ଡାଲମା ଆଉ ସେଇ ଧୁଡ଼ଙ୍ଗ ଆଳୁ ଭଜା।
ଆଚ୍ଛା ଆଚ୍ଛା।
ଆପଣଙ୍କର?
ଆମର ଟିକେ ଭେଣ୍ଡି ଆଳୁ ଭଜା ହବ ଆଉ ପରଟା ହବ।
ଅ-ଅ ପରଟା ଟା ଆଜ୍ଞା ମାନେ-ଏ-ଏ-ଏ ଯଦି ପରଟା ହବ ଗରମ ଗରମ ପରଟା ହେଲେ-ଏ-ଏ-ଏ ସବୁ ଖାଇବେ ଆଉ-ଉ-ଉ-ଉ ସେଟା ତ ଥଣ୍ଡା ହେଇଗଲେ ପରଟା ଟା ଭଲ ବି ଲାଗେନି ନା।
ହଁ।
ହୁଁ ହଉ ତାହେଲେ ସେତିକି-ଇ-ଇ କଥା ହଉଛି ଆଉ ଥରେ କେତେ ବେଳେ ଫୋନ କରିବି କଥା ହବା ଆଉ ହେଲା।
ଆଜ୍ଞା ଆଜ୍ଞା।